ହାଲୋ।
ହଁ କଣ କରୁଛୁ?
ଏଇ ଶୋଇଛି ଆଉ କଣ କରିବି? ଆଉ ତୁ କଣ କରଚୁ?
ନା ମୁଁ ଏ ଏ ବସଚି ଆଉ।
ହୁଁ ହୁଁ। ହେଟା କିନ୍ତି ହେଇଚି?
ଆଉ କଣ ଖାଇଥିଲୁ ସନ୍ଧ୍ୟାବେଳେ?
ମୁଁ ଖାଇଥିଲି ଇ ଇ ସେଇ କଣ ଟିକେ ବରା ଆଉ ଉ ଆଳୁଚପ୍ ତା
ଆଜି କଣ ସନ୍ଧ୍ୟାବଳିଆ ଖିଆ ହେଇଥିଲା ନା କଁ?
ହଁ ସନ୍ଧ୍ୟାବେଳେ ଇଏ ଆସଚନ୍ତି ତ ଯୋଉ ମା ତା ଝିଆରି ଆଉ ତା ସ୍ଵାମୀ ଟିକେ ଆସଛନ୍ତି। ସେଇଆକୁ ଆସଥିଲା ଜଳିଖି
ଓହୋ।
ଅଁ ତୁ କଣ ଖାଇଚୁ? ହଁ। ହଁ ଚିକେନ କଷା ଭଲ ଆଉ।
ହଁ ଚିକେନ୍ କଷା ଟିକେ ଟେଷ୍ଟ କରଥିଲୁ।
କଁ କହିଲ?
ମୁଁ କହିଲି ଚିକେନ୍ କଷା ଟିକେ ଟେଷ୍ଟ କରଥିଲୁ ତାପରେ
ହୁଁ।
ହାଲୋ।
ହଁ ଭଲ ଆଉଁ। ଆଉ ଖରା ବେଳେ
ହଁ ତାପରେ ରାତିରେ ହେଇଚି।
ଛୁବୁନି ଶୁବୁନି?
ଆ ଆଉ
ଶୁବୁନି କ୍ଲିଅର୍? ହାଲୋ। କ୍ଲିୟର
ହଁ ହାଲୋ ଏବେ ଶୁବିଲା?
ହଁ ଶୁବିଲା।
ହଁ ମୁଁ କହିଲି ଅରୁଆ, ଡାଲମା
ହୁଁ।
ଇସ ତା ସହିତ ସୋୟାବିନ୍ ଆଉ କାଙ୍କଡ଼ ରସା
ହଁ।
ପନିର୍, ସାଲାଡ଼ ଏତିକି ଖାଇବା ଖାଇବା ହେ ମାନେ ଖାଇଥିଲି।
ହେରା ହେଇଟି
ହଁ ଭେରାଇଟି ଦଶ ପ୍ରକାର ହେଇଥିଲା ବା।
ହଁ ଭଲ। ଆଉ
ଅଫ ତୁ କଣ ଖାଇଥିଲୁ?
ହଁ ଆମର ତ ଆଜି ଖରାଏଳେ ହେଇଥିଲା କଣ ଭାତ। ଆଉ ମାଛ ତରକାରୀ ଚିକେନ ତରକାରୀ। ଆଉ କଣ ଆଉ କଣ ହେଇଥିଲା ମୁଁ ଜାନି। ଆଉ ଆମ୍ବ ଆ ମୁଁ ବାସ୍ ଏତିକି ଖାଇଛି। ସେମାନେ କଣ ଖାଇଥିବେ।
ଏଇତିି ଖାଇ ଲଣି ଆଉ ପେଟ ଫୁଲେ ହୋଇନଥିବ କି?
ହଁ ମୋର ତ ପେଟ ଫୁଲ। ହୁଁ।
ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଘରେ କଣ କରିବେ ଏଇ ଆସିଚନ୍ତି କିଏ ମା ଏରିକା କଥା ହୋଉଚନ୍ତି। ମାମା ହେଇଠିକି ଯାଇଛି ଏବେ, ଥିଲା ଏଇଠି।
ମାନେ କଣ ଆସୁଚନ୍ତି ଗେଷ୍ଟ କଣ?
ହଁ ଆସଚନ୍ତି। ଆସଚନ୍ତି ଫେରେ ଆମର ତ ଆସିବେ ଭାଇ, ଦେଇ, ବଡ ବାପା ହେରିକା ସବୁ ଆସିବେ। କେବେ ନା ନା ଆଜି ନୁଅ ଶୁକ୍ରବାର ଆଡକୁ ଆସିବେ। ଫେରେ ଅପା, ପିଇସାହେରିଆ ବି ଆସିବେ ବୋଧେ। ସବୁ ଏଇ ଏଇନା ଆସିବେ ଘର ଫୁଲ।
ହଁ ଘରେ ସମସ୍ତେ ଥିଲେ ବହୁତ ଭଲ ଲାଗିବ ଆଉ।
ହୁଁ।
ହଁ।
ଆଉ ରଜରେ ଘରକୁ ଯିବ ନା ଏଇଠି ରଇବ?
ହଁ ସେମିତି ତ ଦେଖିବା କଣ ହୋଉଚି ଠିକ୍ ନାଇଁ। ହୁଁ ଯଦି ହେଇପାରିବ ଯାଇ ହବ ତ ଯିବି ନହେଲେ ଏଇଠି ଥିବି ଆଉ।
ଓହୋ। ସେ ଗଲାନି ଘରକୁ।
ହାଲୋ।
ଉଁ।
ହଁ।
ଆଉ ଆଜି ସକାଳେ କେତୋଳେ ଉଠିଲ।
ଆଯିଵା ଉଠିଲି କେତେଟା ନଅଟା ବେଳେ ଉଠିଲି।
ବାବା।
ଆଉ କଣ କରିବା ରାତିରେ ତ ଶୋଉଚି। ତାପରେ ନିଦ ଟା ସକାଳୁ ସକାଳୁ ଭଲସେ ହୋଉଚି ତ ଶୋଇ ପଡୁଚି ଆଉ।
ଆଉ ରାତିରେ ବୋତେ ଡେରି ହେଇଯାଉଚି ପଢିକି ଶୋଉ ଶୋଉ ନାଁ?
ହଁ ବା ମୁଁ ଟିକେ ଏବେ ଅନଲାଇନ ରେ ଟିକେ ଦେଖୁଚି ତ ଏଇ ପଢା ନୁହଁ ମେନହୋଉଚି ଯୋଉ ଏଡିଟିଂ ହେରିଆ ପାଇଁ ଟିକେ ଦେଖ। ଦେଖୁଚି କେମିତି କଁ ଇଏ ସେଇ ହବ।
ଓହୋ ଏଡିଟିଂ କରୁଚ ନା କଣ କଣ ଅଛେ।
ହଁ ଏଇ ଆନିମେସନ ଭିଡିଓ ପା ଏଆଇ ଆନିମେସନ।
ଓହୋ ତାକୁ ଏଡ଼ିଟ୍ କରିକି କିଛି ପୋଷ୍ଟ କଲୁଣି?
ହଁ, ୟୁଟ୍ୟୁବରେ ପୋଷ୍ଟ କଲିଣି ପାଖାପାଖି କୋଡିଏ ଟା କି ତିରିଶ ଟା ଭିଡିଓ ହବ।
କେତେ କଣ ଭ୍ୟୁଜ ଯାଉଚି?
ଭିୟୁଜ ଯାଉଚି ହାଇଏଷ୍ଟ ଯାଇଥିଲା ତିନି ହଜାର। ଆଉ ତାପରେ ଏମିତି କଉଟା ତିନିଶହ ଚାରିଶହ ଏମିତି ଯାଉଚି। ନହେଲେ ଦି ହଜାର ଏମିତି ଗୋଟେ ଗୋଟେ ଯାଉଚି। ଧୀରେ ଧୀରେ କ ମାନେ କନଷ୍ଟାଣ୍ଟ ପୋଷ୍ଟ କଲେ ସବୁବେଳେ
ହ
ବଢିବ ଗ୍ରୋଥ ହବ। ନହେଲେ ତାପରେ ମଝିରେ ଛାଡି ଦେଇଥିଲି। ଆଉ ଏତେ ଏଡିଟିଂ କରିକି ପୋଷ୍ଟ କରିନଥିଲି। ବହୁତ ଟାଇମ ଲାଗୁଛି ନା ସେଇଆକୁ ଏବେ ଫେରେ ହେଇ ଆଜି, କାଲି କରିଥିଲି ଆଉ।
କଣ କଣ୍ଟେଣ୍ଟ ରହୁଛି ତାର?
କଣ୍ଟେଣ୍ଟ ରହୁଚି କାର୍ଟୁନ ର ଥିମ୍ ରହୁଛି। ମାନେ କାର୍ଟୁନ ଏବେ ଯେମିତି ଭାଇରାଲ ଚାଲିନି, କି ଅଁ ମାନେ କଣ ଫ୍ୟାମିଲି କୁ ନେଇକି ହଉ କି ଯୋଉ ମେହନତ ର ଫଳ ଏଇ ଟାଇପ ର ଯେମିତି।
ହଉ।
ହୁଁ, ହାର୍ଡୱର୍କିଂ ଏ ଏଇ ଟାଇପର। ନୋ ମୋଟିଭେସନ୍।
ତ ସେଇଗୁଡ଼ା ବି ବେଶୀ ଚାଲିଚି।
ହଁ, ପା। ସେଇ ଟାଇପ ର କମେଡି ବି ମିକ୍ସ ସବୁ ଆଉ। ଦେଖିଆ ଏବେ ଭାବୁଚି ଆଉ ଗୋଟେ ଟାଇପ ର ବନେଇବି ମାନେ ଏ ଯୋଉ ଏବେ ସବୁ କଣ୍ଟେଣ୍ଟ କ୍ରିଏଟ କରୁନାହାନ୍ତି ଯେମିତି ଆପ ରେ ଅ ଇଏ କରିକି, କଣ ଇନଫ୍ଲୁଏନ୍ସର ମାନେ
ହଁ, ହଁ, ହଁ।
ସେମିତି ବି ଗୋଟେ କରିବା ଆଉ ଗୋଡ ଆଗେ ଭଲ ହେଇଯାଉ। ପ୍ଲାନ୍ କରିକି ଖାଲି ରଖିବା କଥା।
ଗୋଡଟା କେବେ ଭଲ ହେଇଯିବ?
ହଉ ହଉ ତ ଦି ତିନି ମାସେ ପୁରା ଲାଗିବ ଏବେ ବୋଧେ।
ଦି ତିନି ମାସ ଲାଗୁ କିନ୍ତୁ ଠିକ ହେଇ ଯାଉ ଆଉ।
ହୁଁ। ଆମ ଘର ପାଖରେ ଜଣେ ରହୁଥିଲେ ଭଡା ନେଇକି। ମୋ ବାବାଙ୍କ ସାଙ୍ଗ ହେବେ ତାଙ୍କର ଆଉ ତାଙ୍କ ସ୍ତ୍ରୀଙ୍କର ଦି ଜଣଙ୍କର ଏକା ସାଙ୍ଗରେ ମାନେ ହେଲା ଏମିତି ଗୋଡ ଜଣଙ୍କର ହାତ ନା ଦି ଜଣଙ୍କର ଗୋଡ ପୁରା ଭାଙ୍ଗିଗଲା। ସେ ଦି ଜଣ ଏକୁଟିଆ ତାଙ୍କ ଘରେ। ତାଙ୍କର ଦିଟା ପିଲା ମାନେ ପୁଅ ତ ଫାଷ୍ଟ ତାଙ୍କ ସ୍ତ୍ରୀଙ୍କର କଣ ହେଇଚି ନା ସେ ଛାତରୁ ପଡିକି ତାଙ୍କ ମାନେ ଛା ଛାତରୁ ନୁହୁଁ ମାନେ ଯୋଉ ପାହାଚରୁ ପଡିଗଲେ ତାଙ୍କୁ ଗୋଡ ଭାଙ୍ଗି ଯାଇଥିଲା। ଆ କିନ୍ତୁ ଏଇଟା ମାନେ ଏତେ ବି ବଡ ଆକାରରେ ଭାଙ୍ଗିିନଥିଲା। କ୍ରାକ୍ ଟାଇପ ର ବୋଧେ ହେଇଥିଲା। ଆଉ ତାଙ୍କ ସ୍ଵାମୀ କଣ ଆକ୍ସିଡେଣ୍ଟ ସେମତି ଗାଡି ଆଗରେ ଘୁଷୁର ନା କଣ ପଶିଗଲା ଯେ ସେ ପଡିଲେ। ତାଙ୍କର ଯେମିତିଆ ହେଇଚି ମୋର ବି ସେମିତି ହେଇଚି। ତାଙ୍କର ଛଅ ସାତ ମାସ ହେଲାଣି ସେ ଏବେ ଟିକେ ଟିକେ ମାନେ ଏବେ ଯାଉନାହାନ୍ତି ଅଫିସ। ଖାଲି ଗାଡି ଡକ୍ଟର ମନା କରିଥିଲା। ତ ତଥାପି ଟିକେ ଟିକେ ସ୍କୁଟି ଚଲଉଛନ୍ତି। ଏକୁଟିଆ ଘର ନା। ସେ ଯିବା ଆସିବା ନକଲେ କିଛି ଜିନିଷ ପତ୍ର କେମତି ଆଣିବେ? ସେଇଆ ଆଉ ମୋର ବି ବୋଧେ ସେଇଆ ହବ।
କେତେ ଦିନ ନା ତ ଧୀରେ ଧୀରେ ଆରି ଭିତରେ ହେଇଗଲାଣି କେତେ ମାସେ ହେଇଗଲାଣି ନା?
ଓ ହୋ
ହଁ ମାସେ ଗୋଟେ ମାସ ଆଜି କି ଠିକ ମାସେ ନା ନା ନଅ ତାରିଖକୁ ମାସେ ହେଇଛି।
ହୁଁ ନଅ ତାରିଖ କୁ ମାସେ ଯେ କିନ୍ତୁ ଅପରେସନ ଟା ଦଶ ତାରିଖରୁ
ଓ ହୋ ତ ତାହେଲେ ଆ ଜିକି ମାସେ ମାନେ ଆରି ଭିତରେ ଗୋଟେ ମାସ ଗଲାଣି ଆଉ ଦି ମାସ କୁଆଡେ ପଳେଇବା ଆଉ।
ହଁ କଷ୍ଟ ହେଲାଣି ଆଉ କଣ କରିବା।
ହଁ ସେମିତି ଟିକେ ହବ ଆଉ।
ହଁ ସେ ଜୀବନର ତ ସେଇଆ ଦୁଃଖ କଷ୍ଟ ସୁଖ ସବୁ ଲାଗି ରହିଛି ତାପରକୁ ତାପର
ହଁ ଆଉ କଣ ଆ ସେମିତି ତ ଚାଲେ। ଏବେ ଆହୁରି ବହୁତ କିଛି କରିଆର ଅଛି। ଏବେ ପଢିବ ଟିକେ ଭଲ କ୍ୟାରିଅର୍ ଚୁଜ୍ କରିକି ସମୟ ସହିତ ତମ ମାଇଣ୍ଡ ସେଟ କରିକି ଆଗକୁ ଲାଇଫ୍ ରେ ବଢିବା ପାଇଁ ପଡିବ। ଏବେ କହିବାକୁ ଗଲେ କିଛି ହେଇନି।
ହୁଁ।
ହଁ। କଳଜ ବ
ଆଉ ପୁଅ କଣ କରୁଚି?
ଆଉ
ପୁଅ କଣ କରୁଚି? କଣ କହିଲୁ?
ପୁଣି ଥରେ ବୁଲେଇ ଦଉଛି ତାପରେ ବସୁଚି ଚୁପ୍ କିନା ଦେଖୁଛି।
ହୁଁ। ହଁ।
ହ୍ୟାଲୋ।
ହଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି? ସେ କୁନି ପୁଅଟା
ସିଏ ସବୁ ଏପଟ ସେପଟ ହଉଛନ୍ତି ଆଉ।
ହଁ।
ମାମା ତାର ରୋଷେଇ କରୁଛି ନା କଣ?
ଘରେ ଯାଇକି ରଜ ସପିଂ କରିକି ଆସିଲେଣି ସମସ୍ତେ?
ହଁ ଆମର ରଜ ସପିଙ୍ଗ ହେଇ ସାରିଲାଣି।
ଓ ହୋ।
ହଁ।
ହଉ କଣ ଆସିଛି ରଜରେ ପିନ୍ଧିବୁ?
ମୁଁ ତ କିଛି ପିନ୍ଧିବିନି। ମୋର ମୋର ଆସିଛି କୁର୍ତ୍ତିୀ ସେଟ ଗୋ ଟେ ଆଉ ଦିଟା ସର୍ଟ କୁର୍ତ୍ତି, ଦିଟା ଜିନ୍ସ ଆଉ ଦିଟା ଟପ୍। କିନ୍ତୁ କେବେ ପିନ୍ଧିବିି କେବେ ଜଣା ନାହିଁ। ମୁଁ ନିଜେ ବାବା ଦେଇଥିଲେ ପଇସା ମୁଁ ଅର୍ଡର କରିଥିଲି ଅନଲାଇନରେ।
ଓହୋ ଅନଲାଇନ୍ ତ ଏତେ ସାରା?
ହଁ ବା।
ହୁଁ। ଧରି ହାଲୋ।
ହଁ।
ହଁ ହଉ, ଆଉ ଟୁଗୁ କଁ କରୁଚି ତାର?
ସିଏ ଏଇ ଟିଭିି ଦେଖୁଚି।